ହାଲୋ।
ହୁଁ କଁ କରୁଚୁ?
ଆ ମୁଁ ଏଇ ଛାତ ଉପରେ ବୁଲୁଥିଲି ଆଉ। ଆଉ ତୁ କଁ କରୁଚୁ?
ମୁଁ ଏଇ ବସଚି ରୁମ୍ ରେ ଆଉ। ଆଉ ଫାଙ୍କା ଅଛୁ? ଟିର୍ ଉଁ ଗପ୍ କଥା ହେଇଥାନ୍ତେ ରାକ୍ଷୀ ପୂର୍ଣ୍ଣିମା ବିଷୟରେ।
ହଁ ଫାଙ୍କା ଅଛି କହ।
ହୋଉ ଶୁଣ୍। ରାକ୍ଷୀ ପୂର୍ଣ୍ଣିମା ହିନ୍ଦୁ ଧର୍ମର ଏକ ପବିତ୍ର ଓ ଲୋକପ୍ରିୟ ପର୍ବ। ଏହାକୁ ରକ୍ଷାବନ୍ଧନ ମଧ୍ୟ କୁହାଯାଏ। ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ଏଇ ପର୍ବ ପାଳନ କରାଯାଏ। ଏହି ଦିନ ଭଉଣୀ ନିଜ ଭାଇର ହା ତରେ ରାକ୍ଷୀ ବାନ୍ଧି, ତାଙ୍କର ଦୀର୍ଘାୟୁ ସୁଖ ଓ ସମୃଦ୍ଧି କାମନା କରେ। ଭାଈ ମଧ୍ୟ ଭଉଣୀକୁ ସବୁବେଳେ ସୁରକ୍ଷା ଦେବାର ପ୍ରତିଜ୍ଞ କରିଥାଏ। ରାକ୍ଷୀ ପୂର୍ଣ୍ଣିମା ଭାଈ ଓ ଭଉଣୀର ପବିତ୍ର ସ୍ନେହ। ବିଶ୍ଵାସ ଏବଂ ଆତ୍ମୀୟତାର ପ୍ରତୀକ। ଏହି ପର୍ବ କେବଳ ରାକ୍ଷୀ ବାନ୍ଧିବାରେ ସୀମିତ ନୁହେଁ। ବରଂ ପରସ୍ପର ପ୍ରେମ ସମ୍ମାନ ଓ ଦାୟିତ୍ବର ବନ୍ଧନକୁ ଆହୁରି ଦୁଢ଼ କରାଯାଏ। ଏହି ଦିନ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ଖୁସିରେ ସମୟ ବିତାନ୍ତି। ରାକ୍ଷୀ ପୂର୍ଣ୍ଣିମା ଦିନ ସ-ସକାଳେ ସ୍ନାନ ସାରି ନୂଆ ବସ୍ତ୍ର ପିନ୍ଧାଯାଏ। ଭଉଣୀ ପୂଜା ଥାଳିରେ ଦୀପ ଚନ୍ଦନ ଅକ୍ଷ ଅକ୍ଷତ ମିଠା ଓ ରାକ୍ଷୀ ସଜେଇ ଭାଇଙ୍କ କପାଳରେ ଟୀକା ଲଗାଇ ରାକ୍ଷୀ ବାନ୍ଧେ। ଭାଇ ଭଉଣୀଙ୍କୁ ଉପହାର ଦେଇ ତାଙ୍କ ସୁର କ୍ଷାର ପ୍ରତିଜ୍ଞା କରେ। ପରେ ସମସ୍ତେ ମିଠା ଖାଇ ପର୍ବକୁ ଆ-ନନ୍ଦ ସହ ପାଳନ କରନ୍ତି। ରାକ୍ଷୀ ପୂର୍ଣ୍ଣିମା ସହ ଅନେକ ପୌରାଣିତ କାହାଣୀ ଜଡ଼ିତ ଅଛି। କୁହାଯାଏ ଯେ, ଦେବରାଜ୍ ଇନ୍ଦ୍ରଙ୍କ ପତ୍ନୀ ଇନ୍ଦ୍ରାଣୀ ଯୁଦ୍ଧ ସମୟରେ ଇନ୍ଦ୍ରଙ୍କ ହାତରେ ପବିତ୍ର ସୂତା ବାନ୍ଧିଥିଲେ। ଯାହା ତାଙ୍କୁ ବିଜୟ ଲାଭ କରାଯାଏ। ସାହାଯ୍ୟ କରିଥିଲା। ଏହା ଛଡା ଶ୍ରୀକୃଷ୍ଣ ଓ ଦୈପଦୀ ଙ୍କ କାହାଣୀ ମଧ୍ୟ ରକ୍ଷାବନ୍ଧନ ରସ୍। ଉଁ ମହତ୍ବକୁ ପ୍ରକାଶ କରେ। ରାକ୍ଷୀ ପୂର୍ଣ୍ଣିମା କେବଳ ପରିବାର ର ମଧ୍ୟରେ ଓହୋ। ସମାଜରେ ମଧ୍ୟ ଭଲ ପାଇବା ସମୃ-ସଂସ୍କୃତି ଏବଂ ଭାଇଚାରାରେ ଭାବନା ବଢ଼ାଯାଏ। ବହୁ ସ୍ଥାନରେ ଲୋକମାନେ ସୈନିକ, ପୋଲିସ ଏବଂ ସମାଜ ସେବୀଙ୍କୁ ରାକ୍ଷୀ ବାନ୍ଧି ସେମାନଙ୍କ ପ୍ରତି ସମ୍ମାନ ଏବଂ କୃତଜ୍ଞତା ଜଣାନ୍ତି। ଏହି ପର୍ବ ଆମକୁ ପରସ୍ପରକୁ ସୁରକ୍ଷା ଓ ସମ୍ମାନ ଦେବାର ଶିକ୍ଷା ଦିଏ। ରାକ୍ଷୀ ପୂର୍ଣ୍ଣିମା ପ୍ରେମ ବିଶ୍ଵାସ ଓ ସ୍ନେହର ଏକ ଅନ୍ୟ ନ୍ୟ ପର୍ବ ଏହା ଭାଇ ଏ ଏହି ପଵ ପବିତ୍ର ପର୍ବ ଆମକୁ ଭଲ ପାଇବା ଦାୟିତ୍ୟ ଉଁ ଏକତାର ବା ତା ଦିଏ ତେଣୁ ଆମେ ସମସ୍ତେ ଏହି ପର୍ବକୁ ଆନନ୍ଦ ଶାନ୍ତି ସମୃଦ୍ଧିର ସହ ପାଳନ କରିବା ଉ ଉଚିତ୍। ରାକ୍ଷୀ ପୂର୍ଣ୍ଣିମା ହେଉଛି ଭାଇ ଓ ଭଉଣୀଙ୍କ ପବିତ୍ର ସ୍ନେହର ପର୍ବ। ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ଏହି ପର୍ବ ପାଳନ କରାଯାଏ। ଏହି ଦିନ ଭଉଣୀ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ସୁଖ ଶାନ୍ତି ସ୍ୱାସ୍ୟ ଏବଂ ଦୀର୍ଘାୟୁ କାମନା କରେ। ଭାଇ ମଧ୍ୟ ସେମାନଙ୍କୁ ସବୁବେଳେ ସୁରକ୍ଷା ଦେବା ସମ୍ମାନ କରିବାର ପ୍ରତିଜ୍ଞା କରେ। ଭାଇ ପରିବାରର ଜଣେ ଦାୟିତ୍ୱବାନ ସଦସ୍ୟ ସେ ନିଜ ଭଉଣୀଙ୍କ ସୁଖ ଦୁଃଖରେ ସାଥୀ ହୋଇ ରହେ। ଭଉଣୀଙ୍କୁ ସଂ ସାହସ ଦେବା ସଂ ସମସ୍ୟା ମସ ସମ ସମୟରେ ସାହାଯ୍ୟ କରିବା ଏବଂ ତାଙ୍କର ସମ୍ମାନ ରକ୍ଷା କରିବା ଭାଇର କର୍ତ୍ତବ୍ୟ। ରାକ୍ଷୀ ପୂର୍ଣ୍ଣିମା ଏହି ପବିତ୍ର ଦାୟିତ୍ଵକୁ ସ୍ମରଣ କରାଯାଏ ଏହି ଦିନ ଭାଇମାନେ ଭଉଣୀମାନେ ଙ୍କ ଠାରୁ ରାକ୍ଷୀ ବାନ୍ଧି ଆଶୀର୍ବାଦ ନିଅନ୍ତି ଓ ସ୍ନେହର ଉପହାର ଦିଅନ୍ତି। ଏହା କେବଳ ଉପହାର ଦେବର ପର୍ବ ନୁହେଁ ବରଂ ପରସ୍ପର ପ୍ରେମ ବିଶ୍ଵାସ ସମ୍ମାନଙ୍କୁ ଦୃଢ କରିବା ପର୍ବ ଆଜିକାଲି ଅନେକ ଭଉଣୀ ସୈନ ସୈନି କ ଓ ସମ୍ ସମାଜର ସୁରକ୍ଷା କର୍ମୀ ମାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧି ସେମାନଙ୍କୁ ନିଜ ଭାଇ ଭାବରେ ସମ୍ମାନ ଜଣାନ୍ତି। ରାକ୍ଷୀ ପୂର୍ଣ୍ଣିମା ଆମକୁ ଶିଖାଏ ଯେ ପ୍ରକୃତ ଭାଇ ସେହି ଯିଏ ନିଜ ଭଉଣୀକୁ ସମ୍ମାନ କରେ। ତାଙ୍କ ଖୁସିର ଧ୍ୟାନ ରଖେ ଏବଂ ଆବଶ୍ୟକତା ସମୟରେ ସବୁବେଳେ ତାଙ୍କ ପାଖରେ ଛି ଛିଡ଼ା ହୋଇ ରହିଥାଏ ଏହି ପର୍ବ ପରିବାରରେ ସ୍ନେହ ଏକତା ଆ ଆତ୍ମୀୟତାକୁ ବଢାଏ ବଢେଇଥାଏ ତେଣୁ ରାକ୍ଷୀ ପୂର୍ଣ୍ଣିମା କେବଳ ଏକ ପର୍ବ ନୁହେଁ ଏହା ଭାଇ ଭଉଣୀଙ୍କ ଅତୁଟ ସମ୍ପର୍କ ପ୍ରେମର ବିଶ୍ଵାସର ପ୍ରତୀକ। ଭାଇ ପରିବାରର ଜଣେ ଦାୟିତ୍ୱମାନ ସ ସଦସ୍ୟ। ସେ ନିଜ ଭଉଣୀଙ୍କ ସୁଖ ଦୁଃଖରେ ସାଥୀ ହୋଇ ରହେ। ଭଉଣୀ ମାନଙ୍କୁ ସାହସ ଦେବା ସମସ୍ୟାରେ ସାଥ ଦବା ସାହାଯ୍ୟ କରିବା ତାଙ୍କ ସମ୍ମାନ ରଖିବା ଭଲ ପାଇବା ଦବା। ତାଙ୍କ କର୍ତ୍ତବ୍ୟ କରିବା ରାକ୍ଷୀ ପୂର୍ଣ୍ଣିମା ଏହି ପବିତ୍ର ଦାୟିତ୍ଵକୁ ସ୍ମରଣ କରିଥାଏ। ଏହି ଦିନ ଭାଇମାନେ ଭଉଣୀଙ୍କଠାରୁ ରାକ୍ଷୀ ବାନ୍ଧି ଆଶୀର୍ବାଦ ନିଅନ୍ତି। ସ୍ନେହର ଉପହାର ଦିଅନ୍ତି କେବଳ ଉ ଉପହାର ଦେବର ପର୍ବ ନୁହେଁ ବରଂ ପ୍ରେମ ବିଶ୍ୱାସ ସମ୍ମାନଙ୍କୁ ଦୃଢ କରିବା ପର୍ବ ଆଜିକାଲି ଅନେକ ଭଉଣୀ ସୈନିକ ସମାଜର ସୁରକ୍ଷା ମାନଙ୍କୁ ମଧ୍ୟ ରାକ୍ଷୀ ବନ୍ଧାଯାଏ। ଆଉ ତୁ କଣ ସବୁ ଜାଣିଛୁ କହିଲୁ ରାକ୍ଷୀ କୁ ପୂର୍ଣିଆ ବିଷୟରେ?
ହୁଁ ରା ହଁ ମୁଁ ପସନ୍ଦିତା ପର୍ବ ଏଥିରେ ଭାଇ ମାନ ତମେ ରଖିଥାନ୍ତି। ଆଉ ଏଇଟା ହେଲା ପବିତ୍ର ଓ ସ୍ନେହମୟ ଭାବପୂର୍ଣ୍ଣ ପର୍ବ ଆଉ ଏଥିରେ ଭାଇ ଭଉଣୀଙ୍କ ମଧ୍ୟରେ ଅ ଯୋଉ ଅତୁଟ ସ୍ନେହ ବିଶ୍ଵାସ ଓ ସମ୍ମାନ ରହିଛି ଆଉ ସୁରକ୍ଷା ଯୋଉ ବନ୍ଧନୀକୁ ଦୃଢ କରେ ପ୍ରତି ଏଇଟା ହେଲା ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ଏଇ ପଡିଥାଏ ଆଉ ଏହି ଦିନ ଭଉଣୀ ଉଁ ତାଙ୍କ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ଦୀର୍ଘାୟୁ ସୁସ୍ତୟାତା ଓ ସ ସଫଳତାର କାମନା କରନ୍ତି। ତ ଭାଇ ଭଉଣୀ ଭଉଣୀଙ୍କୁ ସାରା ଜୀବନ ସୁରକ୍ଷା ଦେବାର ପ୍ରତିଜ୍ଞା କରିଥାଏ। ଆଉ ର ରକ୍ଷାାବନ୍ଧନ ଶବ୍ଦ ଟା ଦୁଇଟି ଶବ୍ଦ ରୁ ଗଠିତ ହେଲା ଗୋଟେ ହେଲା ରକ୍ଷା ଆଉ ଗୋଟେ ହେଲା ବନ୍ଧନ। ରକ୍ଷାର ଅର୍ଥ ହେଲା ସୁରକ୍ଷା, ବନ୍ଧନ ର ଅର୍ଥ ହେଲା ସମ୍ପର୍କ ବା ବନ୍ଧନ। ଏହି ପର୍ବ ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କକୁ ଅଧିକ ମଜବୁତ୍ କରେ। ପରିବାରର ସ୍ନେହ, ପ୍ରେମ, ଏକତା ବୃଦ୍ଧି କରେ। ରକ୍ଷାବନ୍ଧନ ସହ ଅନେକ ପୌରାଣିକ କାହାଣୀ ଜଡିତ ଅଛି। କୁହାଯାଏ ଯେ ଦେବରାଜ ଇନ୍ଦ୍ରଙ୍କ ପତ୍ନୀ ଅ ସଚୀଦେବୀ ଇନ୍ଦ୍ରଙ୍କ ହାତରେ ପ ପବିତ୍ର ଫିତା ବାନ୍ଧି ତାଙ୍କ ବିଜୟ ପାଇଁ ପ୍ରାର୍ଥନା କରିଥିଲେ। ଆଉ ଅନ୍ୟ ଏକ ପ୍ରସିଦ୍ଧ କଥା ଅନୁସାରେ ଶ୍ରୀକୃଷ୍ଣ ଆଙ୍ଗୁଠିରେ ରକ୍ତ ବାହାରିବା ସମୟରେ ଦ୍ରୌପଦୀ ନିଜ ଶାଢୀରେ ଏକ ଅ ଶାଢ଼ୀର ଗୋଟେ କିଛି ଅଂଶ ଖଣ୍ଡ ଚିରି ତାଙ୍କ ଆଙ୍ଗୁଟିରେ ବାନ୍ଧିଥିଲେ। ଆ ଏହାର ପ୍ରତିଦାନ ସ୍ୱରୂପ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ସମ୍ମାନ ରକ୍ଷା କରିଥିଲେ। ଆଉ ଇତିହାସରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ରାଣୀ ପ ପନାବତୀ ମୋଗଲ ସମ୍ରାଟ ହୁମାୟଙ୍କୁ ରାକ୍ଷୀ ପଠେଇ ତା ସମସ୍ୟା ମାଗିଥିଲେ ହୁମାୟୁ ତାଙ୍କର ସମ୍ମାନ ରଖି ତାଙ୍କ ସାହାଯ୍ୟ ବି କରିଥିଲେ, ସେଥିପାଇଁ ରକ୍ଷାବନ୍ଧନ ଆମେ ପାଳନ କରିଥାଉ, ଆଉ ରକ୍ଷାବନ୍ଧନ ଦିନ ସ ସକଳେ ସବୁ ଭଉଣୀ ମାନେ ସ୍ନା ଗାଧେଇକି ନୂଆ ବସ୍ତ୍ର ପିନ୍ଧିକି ଘରେ ପୂଜା କରନ୍ତି, ଆଉ ପୂଜା ଥାଳି ସଜେଇକି ଆଉ ରାକ୍ଷୀ ରଖିକି ମିଠା ରଖିକି ଚନ୍ଦନ ଅ ଦୁବକୋଳି ପତ୍ର ଆଉ ଚାଉଳ, ମିଠା, ଦୀପ ସବୁ ଅ ପୂଜା ଥାଳି ସଜାନ୍ତି ତାପରେ ପରେ ଭାଇ ଅ ଭାଇଙ୍କୁ ବସେଇକି ଚନ୍ଦନ ଲଗେଇକି ଦୀପ ବୁଲେଇକି ଚାଉଳ ତାଙ୍କ ଉପରେ ପକେଇକି ଆ ରାକ୍ଷୀ ବାନ୍ଧିକି ମିଠା ଖୁଆନ୍ତି, ଆଉ ବଡ ଭାଇ ହେଇଥିଲେ ତାଙ୍କୁ ଜୁହାର ବି ହୁଅନ୍ତି। ସେଇଟା ସବୁ କରାଯାଏ, ଆଉ ସୁରକ୍ଷାର ପ୍ରତିଜ୍ଞା ବି ମାଗି ଥାନ୍ତି ଆଉ ଭାଇ ତା ଭଉଣୀକୁ ବି ଉପହାର ବି ଦେଇଥାଏ। ଆଉ ରାକ୍ଷୀ କେବଳ ଏକ ଫିତା ନୁହେଁ। ଏହା ସ୍ନେହ, ବିଶ୍ଵାସ, ଭଲ ପାଇବା, ଦାୟିତ୍ଵ ସୁରକ୍ଷାର ପ୍ରତିକ ବି କହି କହିପାରିବା ଆମେ, ଆଉ ଏଇଟା ଆ ଭାଇ ଭଉଣୀ ଭିତରେ ଗୋଟେ ଅତୁଟ ବନ୍ଧନ ଆଉ ମ ଧୁର ବନ୍ଧନ ଦୃଢ଼। ବନ୍ଧନ ବୋଲି ବି କହିପାରିବା, ରକ୍ଷାବନ୍ଧନ କେବଳ ପରିବାର ମଧ୍ୟରେ ସିମିିତ ନୁହେଁ, ଏହା ସମାଜରେ ପ୍ରେମ, ସହଯୋଗ, ସମ୍ମାନ ଆଉ ଏହାର ବାର୍ତା ଦେଇଥାଏ ଅନେକ ସ୍ଥାନରେ ମହା ମହିଳା ମାନେ ଆ ସେନା ଯବାନ, ପୋଲିସ କର୍ମଚାରୀ, ସମାଜ ସେବୀଙ୍କୁ ମଧ୍ୟ ରାକ୍ଷି ବାନ୍ଧି ବାନ୍ଧନ୍ତି, ଆଉ ବିଦ୍ୟାଳୟରେ ବି ରକ୍ଷାବନ୍ଧନ ପାଳନ କରୁଚନ୍ତି। ଆ ବିଦ୍ୟାଳୟ ରକ୍ଷାବନ୍ଧନ ପଡ଼ିଲେ ଭାସଣ ବି ଦିଅନ୍ତି। କି ପ୍ରବନ୍ଧ ବି କରନ୍ତି, ଚିତ୍ରାଙ୍କନ ବି କରନ୍ତି, ରାକ୍ଷୀ ବି ତିଆରି କରିଥାନ୍ତି। ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ବି କରିଥାନ୍ତି, ଆଉ ଝିଅ ମାନେ ପୁ ସେମାନେ ଅ ପୁଅ ମାନଙ୍କୁ ରା ରାଖି ବାନ୍ଧନ୍ତି ବି ସେଠୀ ଆଉ ସେ ପୁଅମାନେ ଭାଇମାନେ ତାଙ୍କୁ ଉପହାର ବି ଦିଅନ୍ତି। ବର୍ତ୍ତମାନ ସମୟରେ ବି ଏଇ ରାକ୍ଷୀ ପୂର୍ଣ୍ଣିମା ବି ଭାଇ ଭଉଣୀ ଅ -ପାଳନ କରନ୍ତି ଭଉଣୀ ମାନେ ଆଉ ଯଉ ଦୂରରେ ଯଉ ଭାଇ ଦୂରରେ ରହୁଥିଲେ ଭଉଣୀ ମାନଙ୍କ ଅ- ଡାକ ର ବା ଅନଲାଇନ୍ ମାଧ୍ୟମରେ ରାକ୍ଷୀ ତାଙ୍କୁ ପଠେଇ ଦିଅନ୍ତି। ଆଉ ବି ଭିଡିଓ କଲ୍ ମାଧ୍ୟମରେ ବି ପର୍ବକୁ ଆନନ୍ଦରେ ପାଳନ କରନ୍ତି। ପରିବେଶ ସୁରକ୍ଷା ପାଇଁ ଅ- ଇକୋ ସେଟାଲି ରାକ୍ଷୀ ବ୍ୟବହାର କରିବା ପ୍ରଚଳନ ମଧ୍ୟ ବଢିଚି। ଆଉ ରକ୍ଷାବନ୍ଧନ ଆମକୁ ଭଲ ପାଇବା ଦାୟି ତ୍ବ ପରାସ୍ପର ସମ୍ମାନ, ସହଯୋଗ ଓ ପାରିବାରିକ ଏକତାରେ ଶିକ୍ଷା ଦେଇଥାଏ। ଏହା ଆମକୁ ସମ୍ପର୍କର ମୂଲ୍ୟ ବୁଝିବାକୁ ପ୍ରେରଣା ବି ଦେଇଥାଏ। ରକ୍ଷାବନ୍ଧନ ଭାରତର ସଂସ୍କୃତିର ଏକ ମହାନ୍ ପର୍ବ। ଅ- ଏହା ଭାଇ ଭଉଣୀଙ୍କ ଅ ସେ ତ ସ୍ନେହ, ବିଶ୍ୱାସ, ସୁରକ୍ଷାର ପ୍ରତିକ ଏହି ପର୍ବ କେବଳ ରାକ୍ଷୀ ବାନ୍ଧିବାର ପ ନୁହେଁ ଅ- ବରଂ ପ୍ରେମ, ତ୍ୟାଗ, ଦାୟିତ୍ଵ, ମାନବର ଉତ୍ସବ। ଆଉ ଆମେ ସମସ୍ତେ ଏହି ପର୍ବରେ ପ୍ରକୃତ ମହତ୍ବ ବୁଝିପାର ପ୍ରତି ସ୍ନେହ, ସମ୍ମାନ୍ ଆଉ ସହଯ- ସହଯୋଗ ରଖିବା ଉଚିତ୍। ଆଉ ମୁଁ ବି ମୋ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧେ ଆମ ଘରେ ଅ- ପିଠା ପଣା ହୁଏ ମିଠା ବି ଆଣା ହୁଏ। ଆଉ ମୋର ପାଞ୍ଚ ଜଣ ଭାଇ ଅଛନ୍ତି ଆମ ମା ମୁ ଘରକୁ ବି ଯାଏ ଆ ରାକ୍ଷୀ ବାନ୍ଧିବା ପାଇଁ ମୁଁ ପିଇସି ଘରକୁ ବି ଯାଏ ରା ବାନ୍ଧିବା ପାଇଁ ଆଉ ମୋ ଭାଇ ମାନେ ଭଲ ଭଲ ଉପହାର ଦିଅନ୍ତି। ଆମର ମିଠା -ମିଠା ଖୁଏଇକି ରାଖି ବାନ୍ଧେ ସେ ମତେ ଉପହାର ଦିଅନ୍ତି। ଆଉ ମୋର ଛୋଟ ଭାଇ ବି ଅଛି ସିଏ ବି ଦିଏ ପଇସା। ଏଇଠି ସବୁ ପାଳନ କରେ। ତୁ କେମିତି ପାଳନ କରୁ ତ ଘରେ ରାକ୍ଷୀ ପୂର୍ଣିମା?
ମୁଁ ବି ମୋ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧେ। ଆ- ପୂଜା କରେ ଆଉ ମିଠା ଖୁଆଏ ସିଏ ବି ମତେ ମିଠା ଖୁଆଇ ଦିଅନ୍ତି ତାପରେ ଆମେ ଏମିତି ଠାକୁର କତିକି ଯାଉ ବୁଲିକି ଆସୁ। ଆଉ ପିଇସି ଘରକୁ ଯାଉ ମାଉସୀ ମାଉସୀ ଘରକୁ ଯାଉ ମାମୁଁ ଘରକୁ ଯାଉ ସବୁ ଭାଇଙ୍କି ଯାଇ ରାକ୍ଷୀ ବାନ୍ଧିକି ଆସୁ।
ହୁଁ। ଆଉ ତମର ଗାଈ ମାନଙ୍କୁ ରାକ୍ଷି ବାନ୍ଧନି?
ଆମର ହଁ ଗାଈକ ବି ରାକ୍ଷୀ ବାନ୍ଧୁ। ଆଉ ତମର?
ହଁ। ହଁ ଗାଈକୁ ରାକ୍ଷୀ ବାନ୍ଧୁ ଗାଈକୁ ଭଲସେ ଆଉ ସଜା ବି ଯାଏ।। ତାଙ୍କୁ ପୂଜା କରି ଚନ୍ଦନ ଟିପା ଦେଇକି ରାକ୍ଷୀ ବନ୍ଧା ହୁଏ ମୋ ମା ମୋ ଜେଜେ କି ବି ବାନ୍ଧନ୍ତି। ମୁଁ ବି ବାନ୍ଧେ ଆଉ ତାଙ୍କୁ ଖାଇବାକୁ ବି ଦିଅନ୍ତି। ପିଠା ଆ ଆ- ପିଠାପଣା ଦିଅନ୍ତି ଖାଇବାକୁ ଏମତି ଆମର ଆ-କରନ୍ତି ଆଉ। ଆଉ ହଉ ମୋର ଟିକେ କାମ ଅଛି ମୁଁ ରହୁଚି ପଛରେ ଫୋନ୍ କରିବି।
ହଉ।